ଭଏସ
ହଁ ହଁ ଆସିଲା ଏବେ
ଆଉ କୁହ?
କଣ କରୁଛ?
ବସିଛି ଆଉ, ତମେ କଣ କରୁଛ?
ଏଇଠି ଛୁଆଙ୍କୁ ପଢଉଥିଲି ଆଉ।
ଆଛା।
ହଁ ହଁ ତମେ
ହୁଁ
ହଁ ମୁଁ କଫି ପିଥିଲି, ଆଛା।
ଆଛା।
ଆ ଟିଉସନ କରଛ ତମେ?
ବର୍ଷା ହଉଛି।
ହଁ ବର୍ଷା ହଉଛି ବା ସେଥିପାଇଁ ନେଟୱାର୍କ ଇସୁ ବି ରହୁଛି।
ହଁ ଆରେ ହଁ ମୁଁ ଦି ହୁଁ ହୁଁ ହଉଛି।
ଆଛା।
ହୁଁ ହଁ
ଆଉ ଘରେ ସବୁ କଣ କରୁଛନ୍ତି?
କିଛି ନାହିଁ, ଏଠି ମୋ ଦିଦି ଟିଉସନ କରେ ତ, ତା ଛୁଆଙ୍କୁ ମୁଁ ଟିକେ ଦେଖିଦିଏ ଆଉ
ଆଛା ଭଲ ଭଲ ଆ ଆଉ ତମେ କରୁନି ଟ୍ୟୁସନ କରିକା କିଛି
ନା ଏବେ ଘରେ ଅଛି ନା ଏଇଠି ଯାହା କରୁଛି ଆଉ
ଆଚ୍ଛା ବାହାରେ କଆ ଆଗେ କଣ ବାହାରେ ରହୁଥିଲ ବୋଧେ ହଷ୍ଟେଲ ରେ
ହଷ୍ଟେଲରେ ହଁ।
ଆଚ୍ଛା ହଷ୍ଟେଲ ଲାଇଫ ହଁ ତମେ ବଞ୍ଚିଛ ନା ତ ହଷ୍ଟେଲ ଲାଇଫ କେମିତି ଟିକେ କହିବ ହଷ୍ଟେଲ ଲାଇଫ ବିଷୟରେ।
ହୁଁ ତ ମୁଁ ଫାଷ୍ଟ ବାହାରେ ବି ରହିଛି, ମାନେ ଯୋଉ ବାହାରେ ନେଇ କି ରୁହନ୍ତି ସେଟା ଆଉ ମେସରେ ଆଉ ଏଠି ରହିଛି ହଷ୍ଟେଲରେ ଗମେଣ୍ଟ ହଷ୍ଟେଲରେ ରହିଛି। ତ ଓବିସଲି ଦିଟାର ଏକ୍ସପିରିଏନ୍ସ ଅଲଗା ଅଲଗା। ଗମେଣ୍ଟେ ହଷ୍ଟେଲ କ ଥା ରେଭେନ୍ସା କଥା ଯଦି କହିବି ଭଲ ହଷ୍ଟ ଟେଲ ଥାଏ ଠିକ ଠାକ ମାନେ କମ୍ ପ୍ରାଇସ୍। ଅ ଏକ୍ସପେନସିଭ ନୁହଁ ଆଉ ବଢିଆ ମାନେ ହଷ୍ଟେଲ ଲାଇଫ। ଆକ୍ଚୁଆଲି ଏକ୍ସପିରିଏନ୍ସ କରିବା କଥା, ଆଉ ତମେ ତ ବହୁତ ସାରା ରୁମମେଟଙ୍କ ସହିତ ରହିବ ଆଉ ଖାଇବାର। ପ୍ରବଲେମ ମଜା ମସ୍
ହଁ ହଷ୍ଟେଲ ରେ ତ ବହୁତ ହି ପ୍ରୋବ୍ଲେମ ଖାଇବାର
ହେଲା ମଜାମସ୍ତି କରିବା ବୁଲାବୁଲି ତମ ନିଜର ଅ ପୁରା ଅଟୋନମି ଅଛି ତମେ ଯୁଆଡ ଲ
ହଁ
ନୂଆ ସା କିଛି ଜିନିଷ କରିବା କ
ଆଛ। ହଁ ଖାଇବା ସେମିତି ଦେଖିବାକୁ ଗଲେ ହଷ୍ଟେଲ ର ଖାଇବା ଖରାପ ନୁହେଁ। ବାସ୍ ଅଧିକ ଟେଷ୍ଟ ହେଇନଥାଏ ଖାଇବା। ନହେଲେ କହିବାକୁ ଗଲେ ହଷ୍ଟେଲରେ ଯୋଉ ଖାଇବାଟା ମିଳୁଛି ବି ବହୁତ ଲୋକ ସେତିକି ଖାଇବା ବି ପାଉନାହାନ୍ତି।
ମେନ କଥା ଙ୍କ କହିଲ ମାନେ ଘରେ ରହିକି ଅଲଗା ଗୋଟେ ଆମର ହେଇଯାଏ ଛଅ ଟାଇମ ପାଞ୍ଚ ଟାଇମ ଖାଇଦେବି। ହଷ୍ଟେଲ ଦିଟାଇମ ଦେବେ ଦେନ୍ ମେନ୍ୟୁ ଫିକ୍ସ ଥାଏ।
ହଁ ବୋର ଲାଗିବନା ସେମ ଜିନିଷ ଖାଇବାକୁ। ଘରେ ଥିଲେ କଅଣନା ମା ଅଫ୍ସନସ ରଖିଥାନ୍ତି ପାଖରେ କି ମାମା ଏଇ ଏଇଟା ବନେଇଦିବି ଖାଇବୁ ଏଇଟା ବନେଇିବି ଖାଇବୁ ସେଠି କେହି ନଥାନ୍ତି। ସେଠି ଏଇଟା ହେଇଛି ତମେ ଏଇଟା ଖାଇବାକୁ ବାଧ୍ୟ।
ସେଇଆ ତ।
ଆଉ ମେସ୍ କରିକି ରହିଲେ କନ୍ ଟା ମାନେ ମେସ୍ କରିକି ରହିବା ଭଲ ନା ଖରାପ?
ହୁଁ ଦେଖ ଭ୍ୟାରି କରେ ଲାଇକ ତମେ ଯଦି ଖାଇବା ତମେ କୋଉଠୁ ଆଣୁଚ ତାହେଲେ ତ
ଭଏସ ଲିପ୍ ହଉଛି ତମର।
ହାଲୋ ଖାଇବା ବନି ରୁ ପଡିବ ଆଉ ଆଉ ଫୁଣି ଆ ଡବଲିନ୍ କରାନ୍ତି।
ଆଚ୍ଛା ହାଲୋ
ବାହାରେ ରହିଲେ ସେ ଶୁଭିଲା ହଁ ମୁଁ ଆସୁଛି ଯଉ ତମର ଆସ ହଁ ମୁଁ ସେଇଆ କହିଲି ବାହାରେ ରହିଲେ ଓନର୍ ମାନେ ଟିକେ ଟିକେ ପ୍ରୋବ୍ଲେମ୍ କ କରନ୍ତି ପଇସା
ହଁ ପା ଓନର ମାନଙ୍କର ପ୍ରୋବ୍ଲେମ ରହିବ। ବାକି ରହିଲା କଥା ଆମର ଯୋଉ ମେସ କରିକି ରହିବାରେ। ଯଦି ମେସ୍ କରିକି ରହିବ ମୋ ହିସାବରେ। ପ୍ରୋବ୍ଲମ ଏଇଟା କି ତମେ ଖାଇବା କରିକି ରୋଷେଇ କା ତ ତାକୁ ଏକ୍ସଟ୍ରା କରିବାକୁ ପଡୁଥିବ ନା।
ହଁ ସେଇଟା ହଉଛି ମେନ୍ ଜିନିଷ ସେଇଟା ସମସ୍ତେ କରିପାରିବେନି।
ହୁଁ। ହଁ ଏକାଥରେ କହିବାକୁ ଗଲେ ଏ ୱାର୍କ ଲାଇଫ ଆଉ ଘର ଲାଇଫ ଟାକୁ ମିଶେଇକି ରଖିଲେ ନା ବହୁତ ହି କଷ୍ଟ ଘରେ ରୋଷେଇ କରିବ କାମ। କରିବ ପୁଣି ବାହାରେ ଯାଇକି ପଢିବ କି ଜବ ମାନେ ଜବ କାମ କରିବ। ଦିଟାକୁ ମ୍ୟାନେଜ କରିଲା ବେଳକୁ ଝିଅ ଉପରେ ଟେନସନ ହେଇଯିବ ଏକାଥରେ।
ଯୁବୁଥିରେ।
ହଁ ଫିଜିକାଲି। ମେଣ୍ଟାଲି ସବୁଥିରେ ଇସୁ ଥାଏ ଝିଅ ପିଲାଙ୍କର।
ଆଉ ବାହାରେ ରହିଲେ ଗୋଟେ ଆଡୁ କଣ ଆମକୁ ଫ୍ରୀଡମ ସିନା ମିଳିଯାଏ। କିନ୍ତୁ ଅଲଗା ସବୁ ଜିନିଷ ଅଛି।
ହଁ କହିବାକୁ ଗଲେ ଯେ ଫ୍ରିଡମ ସିନା ମିଳିଯିବ କିନ୍ତୁ ରାତିରେ ଜର ହେଇଯାଇଥିବ। ଦେହ ଭଲ ନଥିବ କିନ୍ତୁ ପାଖରେ ଇଏ ନଥିବେ ପାଣି ଗ୍ଲାସ ଟେ ଆଣିକି ଦବା ପାଇଁ। କି କେହି ନଥିବ। ମା ପାଖରେ ରହିଲେ ଯେତିକି ଭଲସେ ଯେତିକି ସେବା ଯତ୍ନ କରିଦେବେ। ଦେହ ଖରାପ ଟାଇମ ରେ ମେ ବି ଆଉ କେହି କରି ପାରିବେନି।
ସେୟା।
ଏବେ ସେମିତି ତ ମୁଁ ହଷ୍ଟେଲ ରେ ରହିନି କେବେ ଫିର ବି ମୁଁ ଯଦି। ଡିପ୍ଲୋମା କରିବି ଏବେ ସେତେବେଳେ ରହିବାକୁ। କୁ ପଡିବ ହଷ୍ଟେଲ ରେ ନହଲେ ସେ ମେସ୍ କରିକି ହିଁ ରହିବି।
ତମେ ଭାବିଚ କୋଉଠି ରହିବ ସେ ମେସ ରେ।
ଭୁବନେଶ୍ୱରେ ଭୁବନେଶ୍ଵରରେ କରିବି ଆଇ ଟି ଆଇ ସ ସାର୍ଟିଫିକେଟ ଥ୍ରୋ ରେ ‌।
ହୁଁ।
ଏଲିକଟ୍ରାଲ ଏଣ୍ଟ୍ରି ଯୋଉଟା।
ଉଁ ହୁଁ।
ଡିପ୍ଲୋମା ସେଇ କମ୍ପ୍ୟୁଟର ସାଇନ୍ସ ରେ କରିବି ନହେଲେ ରୋବୋଟିକ୍ସ ଅଟୋମେସନରେ କରିବି ଆଉ।
ଓହୋ ତ ତମ ପାଇଁ। କ୍ଲାସ୍ ଟିଉସନ ପୁରା ନା
ହଁ।
ହୁଁ।
ଆ ସେମିତି ତ ଯାହା ଏବେ ପଢା ହବ ନା ଆମ ଆମେ ଯୋଉଥିରେ ଏବେ ପଢୁଛେ। ସେଗୁଡା ସବୁ ଆମର ଫାଷ୍ଟ ଇୟର ଆଇ ଟି ଆଇ ରେ ହିଁ ସରି ସାରିଲାଣି ସେଗୁଡାର ଆଉ କିଛି କମ୍ୟୁନିକେସନ ସ୍କିଲ୍ ସେଟା ପଢା ସରିଚି ଆଇ ଟି ଆମର ପଢା ସେଇ ସବଜେକ୍ଟ ଟା ଆମେ ପଢୁଛୁ ନା ଆଇଟି ରେ ହିଁ ଟ୍ରେଡ ରେ ଅଛୁ ଆମେ ଆମର ବେସିକ ସରିଲାଣି ଏମ ଏସ୍ ଅଫିସ ବାଗେରା ସରଲାଣି। ଏବେ ଆମେ କୋଡିଂ ଟା କରୁଚୁ କୋଉଟା କୁହନା ଯୋଉ ପ୍ରୋ ଗ୍ରାମିଙ୍ଗ ଲାଙ୍ଗୁଏଜ୍ ଗେମ୍ ତିଆରି କରିବା ଆପ୍ ତିଆରି କରିବା ଏଇଗୁଡା ଶିଖୁଛୁ ଆମେ।
ହଁ ହଁ।
ର ସେଇ ତା କୁ ଅଧିକ। ଇମ୍ପ୍ରୁଭ କରିବାକୁ ଗଲେ ଯାଇକିନା ଏବେ ଡିପ୍ଲୋମା କରିବାକୁ ପଡିବ।
ହୁଁ।
ନହେଲେ ସେମିତି ତ ଜବ ମିଳିବନି ନା ଖାଲି ଆଇ ଟି ଆଇ ସାର୍ଟିଫିକେଟ ରେ ଆଉ କ କଁ ଭଲ ଜବ୍ ମିଳିବ।
ହୁଁ ଡିପ୍ଲୋମା ବିଟେକ୍ ପିଲା ଯାଇ କରୁଛନ୍ତି ଫିର ବି ମିଳୁନି ତ
ହଁ ସେମିତି ସ ସେମାନଙ୍କୁ ଭଲ ରୋଡ ମ୍ୟାପ୍ ମିଳିନି ସେଥିପାଇଁ ସେମାନେ ଜବ୍ କରି ପାରୁନାହାନ୍ତି। ଜବ କରେ ଜଣେ ଯଦି। ଏମ୍ ରଖିଥିବ ନା ତାହେଲେ ସେ ଡିପ୍ଲୋମା, ବିଟେକ୍ କରଲା ତାପରେ ଜବ ପାଇଯିବ ଯଦି ସେ ଏମ ର ସହିତ ପଢୁଥିବ। ଆଉ ଯିଏ ଖାଲି ହଁ ନା କୁ ମୁଁ ସମସ୍ତେ ବିଟେକ୍ କରୁଛନ୍ତି ମୁଁ କରିଦେବି। ତାପରେ ଜବ୍ ମିଳିଯିବ ମତେ ଆଉ ସେମିତି ହେଲେ ଥୋଡି ନାଁ ମିଳିବ ଜବ୍। ନିଜେ ଦଶ ପାଦେ ଗଲେ ସାମ୍ନା ବାଲା ମାନେ ଜବ ଟା ତମ ପାଖକୁ ଗୋଟେ ପାଦେ ଆସିବ।
ହୁଁ ଠିକ କଥା।
ସେମିତି ବହୁତ ପିଲା ଅଛନ୍ତି ପିଜି କରୁଛନ୍ତି, ଡିପ୍ଲୋମା ବିଟେକ୍, ଆମ ଆଗରେ ଅଛନ୍ତି ମାନେ ଏମ ସିଏ କମ୍ପ୍ଲିଟ କରିକି ବି ପିଲା ଜବ୍ ପାଇନାହାନ୍ତି। ଆଉ ଆ ମାନେ ମୋର ରିଲେଟିଭରେ ବି ଜଣେ ଅଛନ୍ତି ସେ ଡିପ୍ଲୋମା ପରେ ପାଇ
ହୁଁ ହୁଁ। ତ ବେଟର ରୋଡ ମ୍ୟାପ୍ ଦରକାର ନା କେମତି କଣ କରିବ ଆଗ
ବେଟର ରୋଡ ମ୍ୟାପ ମିଳିଗଲେ ତାହେଲେ ଲାଇଫ୍ ସେଟ୍। ତମର କଣ ଏମ ଅଛି କଣ ଜବ କରିବ ତମେ ଫ୍ୟୁଚର ରେ?
ହଁ ଏବେ ପାଇଁ ଯଦି କହିବି ମୁଁ କନଫୁଜ ରେ ହିଁ ଚାଲିଛି ସବୁ ଜିନିଷ। ବଟ ମାନେ ମ ତେ ଓପିଏସ୍ ଲାଇନ ରେ ହିଁ ଯିବାର ଥିଲା ଓସ୍ ବାଗେରା ଦେବା ନହେଲେ ପ୍ରଫେସର ଲାଇନ।
ଆଚ୍ଛା ଲେକ୍ଚର।
ହଁ ହଁ ନହେଲେ ଓପିଏସ୍ ଦେବାକୁ ଆଉ।
ଆଚ୍ଛା ଭଲଯେ ସେ ସିଭଲ୍ ସର୍ଭିସେସ୍ ବି ବହୁତି ଭଲ। ପ୍ରେଷ୍ଟଟିଜିୟସ ଜବ୍।
ହୁଁ। ସେମିତି ଲାଗିବାର ଅଛି ଦ୍ୟାଟ ଟୁ ଲକ୍ ବି ଦରକାର।
ହଁ ଲକ୍ ନଥିଲେ ସେମିତି ବହୁତ ନା ଓପିଏସ କହିବାକୁ ଗଲେ ଲକ୍ଷ ଲକ୍ଷ ପିଲା ଦଉଛନ୍ତି ହିଁ। ଆମ
ହୁଁ।
ହେଲା ସିଏ ଓପିଏସ୍ ସି ତିନି ଥର ଦେଇ ସାରିଲେଣି। ସେ ଥରେ ଇଣ୍ଟରଭି୍ୟୁ ପର୍ଯ୍ୟନ୍ତ ଯାଇକି ବି ଫେଲ ହେଇଗଲେ।
କିଏ ଯୋଉ ତାଙ୍କର କଣ କ୍ୟାଟାଗୋରୀ ଜେନେରାଲ?
ନାଇଁ ତାଙ୍କର ଏସିି ଏସ୍ ଟି।
ଓ ହୋ।
ହୁଁ। ଆ ଏମତିରେ ପିଲା ଅଛନ୍ତି ଆମର ପୁରୀର ଗୋଟେ ଝିଅଟେ ଏବେ ପାଇନି ମାନେ ଫାର୍ଷ୍ଟ ଆଟେମ୍ପ୍ଟ ରେ ଓପି ଏସ୍ ସି ରେ। କଣଯେ ଫିଫ୍ଟୀ ଏଇଟ ରାଙ୍କ ଆଣିଛି ଫାର୍ଷ୍ଟ ଆଟେମ୍ପଟ୍ ରେ। ଏ ସି ଏଫ୍ କଲେଜ ରେ ଗୋଟେ ଝିଅଟେ ଆସେ ନ୍ୟୁସ୍ ପେପର ରେ ଆସିଥିଲା ଦେଖିଥିବ।
ହୁଁ ହୁଁ।
ସେମିତି। ଲକ୍ ବି ଡିପେଣ୍ଡ କରେ ନା ଯେତେ ପଢ଼ିଥା ସେମିତି ହୁଏନି ପ୍ରୋବ୍ଲେମ୍। ଏକ୍ସାମ୍ ଜାମ ଟାଇମ ରେ ବର୍ଷ ସାରା ପଢିଥିବେ ପିଲା କିନ୍ତୁ ଠିକ ଏକ୍ସାମ ଟାଇମ୍ ରେ ତାଙ୍କର ଏମତି ହେଲ୍ଥ ଇସ୍ୟୁ ହବ
ହଁ ଠିକ କଥା କହିଲ।
ତମର ହେଇଛି ସେମିତି କେବେ କିଛି?
କିଛି ହେଇନି। କିନ୍ତୁ ଉଁ ସେମିତି କିଛି ହେଇନି କଣ କହିଲ ମୁଁ ମୁଁ ଆକ୍ଚୁଆଲି ମୋର ଭୁଲ ଥାଏ ମୁଁ। ସେତିକି ଟା ପରିଶ୍ରମ କରେନି। ମୁଁ ଖାମଖିଆଲି ରେ ନିଏ ସବୁ ଜିନିଷ ତାପରେ ପରେ ମାନେ ଯେତିକି ଟା କରିଥାଏ। ସେତିକି ଅନୁସାରେ ମତେ ବହୁତ ମିଳିଯାଇଥାଏ। ତମେ ଭାବେ ଆଉ ଟିକେ ଯଦି କରିଥାନ୍ତି। ଏବେ ମୁଁ ବହୁତ ଭଲ ଜାଗାରେ ଥାନ୍ତି। ମୋର ହଁ। ଏଇଟା ମୋର ଖରାପ ଗୋଟେ ଇଏ।
ହଉ ତାହେଲେ ଠିକ ଅଛି। ଆମେ ଆଉ ଗୋଟେ କଲରେ କଥା ହବା ଆଗକୁ ଆଉ।
ହଉ ଠିକ୍ ଅଛି।
ନମସ୍କାର।
ହଁ। କଣାଇ।